ହ୍ୟାଲୋ।
ହ୍ୟାଲୋ।
ହଁ ନମସ୍କାର ମ୍ୟାଡ଼ାମ।
ହ୍ୟାଲୋ।
ହ୍ୟାଲୋ। ମୁଁ କହିଲି ମ୍ୟାଡ଼ାମ ହଁ ଶୁଭୁଛି ମ୍ୟାଡ଼ାମ ମୁଁ ମ୍ୟା ହଁ କଣ କରୁଥିଲେ ଏବେ?
ବସିଥିଲି।
ବସିଥିଲେ ଖାଲି?
ହଁ ମୁଁ ଖାଇକି ଆସିକି ଜଷ୍ଟ୍ ବସିଥିଲି।
ଆଚ୍ଛା ଡିନର ସରିଲାଣି ତାହେଲେ?
ଆଜ୍ଞା।
ଠିକ୍ ଅଛି ଯଦି ଖାଲି ଖାଲି ବସିଚନ୍ତି ତାହେଲେ ଉଁ ହଁ ଗୋଟେ କାମ କରିବା ଗୋଟେ ଗେମ୍ ଖେଳିବା?
ହଁ।
ମୁଁ କହିଲି ଗେମ୍ ଖେଳିବା ଗୋଟେ?
ହଁ ହଁ।
ଠିକ୍ ଅଛି ଠିକ୍ ଅଛି ତାହେଲେ ଗେମ୍ ର ଏଇଟା ରୁଲ୍ ରୁଲ୍ କଣ ହଁ ଗୋଟେ ଇଏ ରହିବ କି ମୁଁ ଆପଣଙ୍କୁ ଗୋଟେ କ୍ୟାରେକ୍ଟର ଦେବି ଠିକ୍ ଅଛି ହଁ ଗୋଟେ ଗୋଟେ କୌଣସି ଗୋଟେ କା ମାନେ ଗୋଟେ ଗୋଟେ ସୁପର ପାୱାର ହଉ କିମ୍ବା ଗୋଟେ ହଁ। ଗୋଟେ ଗୋଟେ ଆନିମଲ ହଉ କିମ୍ବା ଗୋଟେ ମାନେ କିଛି ବି ଗୋଟେ ମୁଁ ଆପଣଙ୍କୁ କହିବି ଆପଣ ସେ ଜାଗା କଣ କରିବେ ନା ସେ ଜାଗାରେ ଆପଣ ଥିଲେ ଆପଣ କଣ କଣ କରିବେ ଆପଣ କହିବେ? କଣ କଣ କରିଥାନ୍ତେ? ତ ମୁଁ କହିଲି ତାପରେ ମୁଁ ବି ତାର ଆନ୍ସାର ଦେବି କି ମୁଁ ସେଠି କଣ କରିଥାନ୍ତି ଦେନ୍ ଆପଣ ମତେ ଗୋଟେ ଦେବେ। ମୁଁ ବି ସେମିତି କହିବି ଠିକ୍ ଅଛି ଠିକ୍ ଅଛି। ମୁଁ ଦଉଛି ଗୋଟେ।
ଆଜ୍ଞା।
ହଁ ମନେକର ପୂର୍ବରୁ ତମକୁ ଗୋଟେ ଦିନି ପାଇଁ ଦିଆହେଲା ଗୋଟେ ପାୱାର କି ତମେ ତ ତମେ ଦୁନିଆରୁ ଗାୟବ ହଇଯିବ। ମାନେ ଦୁନିଆର ନାହିଁ ଦୁନିଆରେ ନାହିଁ ମାନେ ସରି ତମକୁ ଦେ ଦେଖିପାରିବେନି।
ଓହୋ।
ହଁ ତମକୁ କେହି ବି ଦେଖିପାରିବେନି ଗୋଟେ ଦିନ୍ ତମକୁ ତମେ କଣ କଣ ସବୁ କରିବାକୁ ପସନ୍ଦ କରିବ?
ମୁଁ ଟ୍ରାଏ କରିବି ମତେ ଯେମିତି କେହି ଦେଖିପାରିବେ କାହିଁକି ନା ମୁଁ କାହାକୁ ନ ଦେଖି ରହି ପାରିବିିନି ମାନେ ମୋ ଫ୍ୟାମିଲି
ନା ନା ତମେ ଦେଖିପାରିବ ତମେ ଦେଖିପାରିବ ତମେ ସବୁ କରିପାରିବ।
ବଟ୍ ମତେ କେହି ଦେଖିପାରିବେନି। ନା ତାହେଲେ ଗୋଟେ ସେକେଣ୍ଡ
ମୁଁ। ଓ ଦେଖିପାରିବି ତ ତାହେଲେ ଖୁସିରେ ରହିବି କିନ୍ତୁ
ତମକୁ ପାୱାର ମିଳିଯିବ ତମକୁ ସେ ପାୱାର ଟା ମିଳି ପାୱାର ବୁଝିପାରୁଚ ତ ତମେ ଚାହିଁଲେ ଗାୟବ ହେଇଯିବ। ରହିବ ହଁ। ତମକୁ ଗୋଟେ ଦିନ୍ ପୁରା ସେ ପାୱାର ଅଛି ତମକୁ କିଛି ଗୋଟେ କରିବାର ଅଛି।
ଓ ମାନେ କରିବାର ମାନେ କଣ କରିବାର ଅଛି?
କିଛି ମାନେ ତମ ସୁୁବିଧା ଅନୁସାରେ ତମେ କିଛି ଗୋଟେ ଭଲ କରିକି କାମ କରିପାରିବ।
ଓ ମୁଁ ଗାୟବେ ହେଇକି ବି ଯଦି କାହାକୁ ହେଲ୍ପ୍ କରିପାରିବି ତାହେଲେ ନିଶ୍ଚୟ କାହାକୁ ନା କାହାକୁ ହେଲ୍ପ୍ କରିବି।
ଆପଣଙ୍କ କଲ୍ ଆସୁଚି ବୋଧେ?
ନାଇଁ ନାଇଁ କଲ ଆସୁନି ମେସେଜ୍
ହୁଁ।
ହଁ କୁହନ୍ତୁ।
ହୁଁ କୁହନ୍ତୁ ଆପଣ।
ମୁଁ ଗାୟେପ୍ ହେଇକି ବି ଯଦି କାହାକୁ ହେଲ୍ପ୍ କରିପାରିବି ତାହେଲେ ନିଶ୍ଚୟ କାହାକୁ ନାଁ କାହାକୁ ହେଲ୍ପ କରିବି। ଏ ଫାଷ୍ଟ୍ ତ ସେକେଣ୍ଡ୍ ତ ମତେ ଯଦି ସମସ୍ତେ ଦେଖିପାରୁଚନ୍ତି ତାହେଲେ ତୁ ଗାୟେପ୍ ହେଇକି ନିଶ୍ଚୟ ରହି ପାରିବି ମୁଁ।
ଆଚ୍ଛା ଆଚ୍ଛା ଠିକ୍ ଅଛି ମାନେ ଏମତି ଏମତି ଆମୁକୁ କେବେ ଇଚ୍ଛା ହେଇନି କି ଆପଣ ଗୋଟେ କାହା ସହିତ ଝଗଡ଼ା ହେଇଯାଇଥିବ ଉଁ ମୁଁ ଯଦି ଗାୟବେ ହେଇଯାଆନ୍ତି ହଁ ମୁଁ ଗୋଟେ ତିଏ ଗାୟବେ ବି ହେଇଯାଇଥାନ୍ତି ତାକୁ ଯାଇ ବି ଦି ଜାବଡ଼ା ମାରିକି ଆସିଥାନ୍ତି ମାନେ ଟିକେ ଏମତି କିଛି ଗୋଟେ କି ମୁଁ ଏମିତି ଗୋଟେ ଗାୟବ ହେଇଯାଆନ୍ତି ମୁଁ ନି ସେ ବାଘରକୁ ବାଘର ଯୋଉ ହଉଚି ମୁଁ ତା ଭି ତୁରୁ ପଶିଯାଆନ୍ତି ସବୁ ଜିନିଷ ଖାଇଦେଇ ପଳିଆସନ୍ତି।
ହଁ।
ଅ ନେ ଯେ ମାନେ ମଜାରେ ମଜାରେ।
ଅ ହଁ।
ହୁଁ ଆଚ୍ଛା ଆ ମୁଁ ବି ଯେମତି ମାନେ ମୁଁ ବି ଯଦି ମତେ ବି ସେମତି ପଚରା ଯାଏ ତ ମୁଁ ବି ସେମତି କହିବି ଗି ମୁଁ ବି ଆ ଆକ୍ଚୁଆଲି ମୋର ଆଟଲିଷ୍ଟ୍ ଯାହା ଓପରେ ରାଗ ଅଛି ତ ମୁଁ ଆଗେ ଯାଇକି ତାକୁ ଆଗେ ଡରେଇବି ଭଲସେ ନେ ଏମତି ଡରେଇବି ଯେ ସେ ଦି ଦିନ୍ ପୁରା ମାନେ ତାକୁ ଜର ହେଇ
ହ ହଁ ଏମତି ମଜା ହିଁ ଲାଗିବ ହଁ।
ବି ଆଉ ହଉ ଛାଡ଼ ତାପ ହଉ ହଉ ହଉ ଏବେ ମତେ ଗୋଟେ କ୍ୟାରେକ୍ଟର୍ ଦିଅ।
ଆପଣଙ୍କୁ କଣ କ୍ୟାରେକ୍ଟର୍ ଦେବି ମୁଁ?
ଆପଣ ନଦେଲେ ମୁଁ ଦେବି।
ଅ କଣ କ୍ୟାରେକ୍ଟର୍ ଦେବି ଆପଣ
ଯେକୌଣସି କିଛି ବି କିଛି ବି କ୍ୟାରେକ୍ଟର୍ ପାୱାର୍ କିଛି ଗୋଟେ ମାନେ
ଆପଣଙ୍କୁ ଯଦି ଆପଣଙ୍କୁ ରାଷ୍ଟ୍ରପତିର ପାୱାର୍ ଦି ତିନି ଦିନ ପାଇଁ ଦିଆହେଲା ତାଲେ ଆ ପଣ କଣ କରିବେ?
ରାଷ୍ଟ୍ରପତି ପାୱାର୍ ରାଷ୍ଟ୍ରପତିର ହି ପାୱାର୍ ହିଁ ନାଇଁ। ରାଷ୍ଟ୍ରପତି ତ କେବଳ ନାଁକୁ ମାଦ ଖାଲି ଗୋଟେ ସିଗ୍ନେଚର୍ କରିବା କଥା ହଁ ଜଷ୍ଟ୍ ଏ ଯଦି ମୁଁ ରାଷ୍ଟ୍ରପତି ହେବି ଗୋଟେ ଭଲ ପଏଣ୍ଟ୍ ଖୋଜି ଯେତିକି ଏବେ ଯୋଉ ନାଇଁ ଯୋଉ ଉଁ ସୁପ୍ରିମକୋର୍ଟରୁ ଯେତିକିି ଫାଶୀ ପାଇଁ ଯୋଉ ଇଏ ହେଇଯାଇଥିଲେ ସୁପ୍ରିମକୋର୍ଟ ସବୁ ଇଏର ଯୋଉ ଆଟଲିଷ୍ଟ୍ ଯୋଉମାନଙ୍କ ମାନେ ସେଇ ଭଳିଆ କୁଖ୍ୟାତ ଅପରାଧ କରିଚ ମାନେ ଆଉ ମୁଁ ସମସ୍ତଙ୍କୁ ତ ଗୋ ଟେ ଦିନ ଗୋଟେ ଦିନରେ ସମସ୍ତଙ୍କୁ ସାଇନ୍ କରିକି ଫାଶୀ ଦେଇଦେବି ମତେ ସୁ ସବୁ ଉଁ ମାନେ ଯେତକ ତ ଆଟଲିଷ୍ଟି ଯୋଉ ମୁ ଅ ଟିକେ ହେବି ବାଲା ମଡ଼ର୍ ଫଡ଼ର୍ କରିଚନ୍ତି ରେପ୍ ଫେପ୍ କରିଚନ୍ତି ଏମାନେ ବହୁତ ବଡ଼ ବଡ଼ କ୍ରାଇମରେ ଅଛନ୍ତି ସେମାନଙ୍କୁ ବଞ୍ଚିବାର କୌଣସି ଅଧିକାର ନାହିଁ ସେମାନଙ୍କୁ ତ ଗୋଟେ ସାଇନ୍ ରେ ଇଏ କରିଦେବି ଆଉ ତ ସେମିତି ଉଁ ମତେ ଲାଗେନି କି ୟା ପାଖରେ କିଛି ପାୱାର୍ ଥାଏ ବୋଲି। ନାଁ ଉହୁଁ। ଅହଁ ସଇଲାଣି ତ ହଉ ହ ଠିକ୍ ଅଛି ଆଉ ଗୋଟେ ମୁଁ ଆପଣଙ୍କୁ ଆଉ ଗୋଟେ କଥା କୋହୁଚି ଆପଣ ଯଦି ଅ ଅତି ଆପଣଙ୍କୁ ଯତି ଗୋଟେ ଚଡ଼େଇ କରିଦିଆଯାଏ
ହେଲୋ ଶୁବିଲାନି କିଛି।
ମୁଁ କହିଲି ଆପଣଙ୍କୁ ଯଦି ଗୋଟେ ଚଡ଼େଇ କରିଦିଆଯାଏ ତାହେଲେ କଣ କରିବେ?
ଫାଷ୍ଟ୍ ମୁଁ ଅ ଆକାଶ ପର୍ଯ୍ୟନ୍ତ ଉଡି଼କି ପୁରା ଦୁନିଆକୁ ଭଲସେ ବୁଲିକି ଦେଖି ବି ଏ ଟିକେ ଏ ଡାଳ ସେ ଡାଳ ଓଡି଼ବା ସହିତ ଅଁ ଅଁ ଚଢ଼େଇମାନେ ଯୋଉ ଫଳ ସବୁ ଖାଆନ୍ତି ତାକୁ ମଣିଷ ମାନେ ଖାଆ ନ୍ତିନି ସେଇ ଫଳ ସବୁ ଟେଷ୍ଟ୍ କରିବି ଫାଷ୍ଟ୍।
ସେଇ ଫଳ ଟେଷ୍ଟ୍ କରିଏ ଏମତି ଯଦି ପିତା ପିତା ଲାଗୁଥିବ?
ଟେଷ୍ଟ୍ ତ କରିବାର ଅଛି ଥରେ ପିତା ଲାଗୁ କି କଷା ଲାଗୁ। ଆ ଆ ଯୋଉ ଚଢ଼େଇ ମାନଙ୍କୁ ଯୋଉ ମାନେ କଣ ମାରୁ
ଆଛା, ପ୍ରଥମେ ପ୍ରଥମେ କୁହନ୍ତୁ ଆପଣ କୋଉ ଚଢ଼େଇ ହବକୁ ପସନ୍ଦ କରିବେ?
ଅ ହଳଦୀବସନ୍ତ
ହଳଦୀବସନ୍ତ ହଁ ତାହେଲେ ଲୋକମାନେ ଆପଣଙ୍କୁ ଦେଖିଲେ ଶୁଭ। ସମସ୍ତଙ୍କର, ଦେନ
ଅ ଦେନ୍ ମତେ ଚଢେଇ ମାନଙ୍କୁ ଯୋଉ ଉଡେଇ ଦିଅନ୍ତି ଗୋଟେ ଗଛରୁ ବସି ଅନ୍ୟ ଗଛକୁ ଅ କି ତାଙ୍କୁ ଟେକା ଫେକା ଫୋପାଡନ୍ତି ତ ମତେ ସେଇଟ ସେମାନଙ୍କୁ ଯେ - ତାଙ୍କ ସହ ଲାଗିବାକୁ ଭଲ ଲାଗିବ।
ଟୋଟାଲ କିଛି ନାହିଁ, କୁମ୍ପିଆ ଦରକାର ନାହିଁ, ଟୋଟାଲ ତାଙ୍କ ମୁଣ୍ଡ ଉପରୁ ହଁ ତା ପରେ ଖା
ହଁ ତାପରେ ତାପରେ କଣ? ତାପରେ ଗୋଟେ ସୁନ୍ଦର ବର୍ଷା ବାନ୍ଧିକି ରହିବାକୁ ମୋତେ ଭଲ ଲାଗିବ, ତ ଚଢେଇ ମାନଙ୍କୁ ବହୁତ ସମୟ ଦେଖିବାକୁ ବହୁତ ପସନ୍ଦ। ତ
ହୁଁ ଚଢ଼େଇ ବଷା ତ ଗୋଟେ ମାନେ କହିବାକୁ ଗଲେ ଗୋଟଇଏ ଗୋଟେ ବଡ କାରିଗରି ସେଟା, ଗୋଟେ ଗୋଟେ ଚଢ଼େ ଇ ବସା ବାନ୍ଧନ୍ତି ଯେ- ମାନେ ମଣିଷ ବି ତାକୁ ମନେଇ ପାରିବନି।
ହଁ ବସାଟା ଉଡି ଯାଇଥିଲେ ବି ଭାଙ୍ଗି ନଥାଏ କିନ୍ତୁ। ଦେଖିଛି ମୁଁ।
ତାକୁ ଛାଡିକି ଆଉ କଣ ଏତିକି?
ଏତିକି ଏତିକି।
ହୁଁ ପଢେଇଲେ ଆଉ କି କଣ କରିବ ଏତିକି ଜିନିଷ କରିହବ, ମାନେ ଜାଣନ୍ତୁ ଏତିକି। ଚାହିଁବା ଆଟିଲିସ୍ ଚଢେଇ ହୁଅନ୍ତି ମାନେ, ମୋ ଦେହ ରେ ଡେଣା ବି ଆସିଯାନ୍ତା। ନା ଉଡିକି ତ ମୁଁ ବହୁତ ସାରା ଜାଗା ଖାଲି ବୁଲନ୍ତି ଖାଲି ନା ସବୁ ଜାଗା ମୁଁ ବୁଲି ଯାଆନ୍ତି, ଯୁଆଡେ ଯୁଆଡେ ମୋର ଇଛା ଅଛି, ଜାଗା ବହୁତ ପୁରୁଭି ତଳକୁ ଦେଖିବାର ଯୋଉ ମଜା ଟା ଥାଏ।
ହଁ ଅଁ
ଦିଅ ତାକୁ ହଁ, ଦେନ ଆପଣ କୁହନ୍ତୁ ଗୋଟେ?
ହ--ଅ ଯଦି ଆପଣ ଗୋଟେ ଗଛ କରି ଦିଆଯାଏ, ତାହେଲେ ଆପଣ କଣ କରିବେ? ଗଛ ଦ୍ଵାରା ମଣିଷକୁ କଣ ହେଲ୍ପ କରିପାରିବି?
ଗଛ ହେଲେ ତ ମୁ ମାନ ମୁଁ ଆପଣ ଗୋଟେ କାରଣରୁ ଦେଇ ଆକାଶରେ ଉଡଉଛି ଆପଣ ଗୋଟୋ ଜାଗା ରେ ପୋତିଦେଲେ। ହ ହଉ ଠିକ ଅଛି, ମୁଁ ଯଦି ଗୋଟେ ଗଛ ହେଲି ଓ ମୁଁ ଗୋଟେ ଚାହିଁବି ଗୋଟେ ଫଳ ଗଛ ହବା ଲାଗି।
ହଁ ଅ
ଆଉ ଫଳ ଗଛ ହେଲେ ମୁଁ ତ ଦଉଛି ଗଛକୁ ମାନେ- ଅବିଅସଲ୍ଲି ଦୁନିଆ କୁତ ମୁଁ ଅକ୍ସିଜେନ ଦଉଛି। ଆଉ ହ ହୁଁ ହୁଁ ଭଲ ଗଛ ହେଲି ତ ଗୋଟେ ଲୋକମାନଙ୍କୁ ଛାଇଦେବି। ଏ ଲୋକମାନେ ଟେ ଗଛ ତଳେ ଟିକେ ଶାନ୍ତିରେ ବସିବେ ସମସ୍ତେ ଖରାରେ, ଏଇ ଯୋଉ ଖରା ହଉଛି।
ହଁ ହଁ ବର୍ଷା ଦିନ ହେଲାଣି, ଫିର ବି ଖରା ହଉଛି।
ମାନେ ମୋର ତ ମହତ୍ବ ବହୁତ ବଢି ଯାଇଛି। ତାହେଲେ ସମସ୍ତେ ମୋ ବିଷୟରେ ହିଁ କଥା ହଉଛନ୍ତି ଚାରିଆଡେ, ଓ ଓ ଯଦି ଗୋଟେ ଫଳ ଗଛ ବି ତ ଭଲ ଏ ଭଲ ଲ ଫଳ ଦେବି ସମସ୍ତେ ଖାଇବେ ପଶୁପକ୍ଷୀ ସେଥିରୁ ମଣିଷ ଯାଏ ସମସ୍ତେ ଖାଇବେ। ବାସ ପଛ କଣ କରିବ ପଛ ଏତିକି ହିଁ କରିପାରିବ ତାର।
ହାଁ।
ଆଛା ହଉ ହଉ ଆପଣ ଆପଣଙ୍କୁ ଗୋଟେ ପାୱାର ହେଲା ଆପଣ ଗୋଟେ ଲାଇଟ୍ ଦୌଡିବେ।
କଣ
ଲାଇଟ୍ ସ୍ପିଡରେ ଦୌଡିବେ ମାନେ ଯୋଉଠି ଯୋଉ ମୁମେଣ୍ଟରେ ଆପଣ ଯୋଉଠି ଚାହିଁବେ ସେଥିପାଇଁ ପହଞ୍ଚିବେ।
ଗୋଟେ ସେକେଣ୍ଡ।
ହୁଁ।
ଆ ହ୍ୟାଲୋ।
ହ୍ୟାଲୋ।
ହଁ କୁହନ୍ତୁ କୁହନ୍ତୁ।
ହୁଁ ମୁଁ କହିଲି ଆପଣଙ୍କୁ ମାନେ ଗୋଟେ ଦିଆ ହେଲା କି ଆପଣ ଲାଇଟ୍ ସ୍ପିଡରେ ଯୋଉଠି ଚାହିଁବେ ସେଠିକି ଯାଇ ପାରିବେ।
ତ ଫା ତ ଫାଷ୍ଟ ମୁଁ ଚାହିଁବି ମୋର ଡ୍ରିମ୍ ରେ ଫାଷ୍ଟ ଯିବାକୁ ଯାଇକି ପୁରା ସବୁଆଡ଼େ ମାନେ ଜାଗ ବୁଲିିବି।
ଆଚ୍ଛା।
ହଁ।
ତାପରେ ବୁଲି ବୁଲି ସାରିଲା ପରେ?
ଏ ଅ ବୁଲି ସାରିଲା ପରେ ଅ ମୋର ଯୋଉମାନଙ୍କ ଉପରେ ରାଗ ଅଛି କିନ୍ତୁ ସେମାନେ ମୋଠୁ ବହୁତ ଦୂରରେ ରହୁଛନ୍ତି ସେମାନଙ୍କ ଯାଇ ବହେ ପିଟି ଧରି
ଜଲଦି ପିଟିକି ପଳେଇ ଆସିବେ କେଇ ଦେଖି ପାରିବେନି ଯେମିତି ତାପରେ?
ବାସ ଏତିକି ତାପରେ ଆଉ କଣ।
ତା ରାଗ ସୁଝିବ ସାଙ୍ଗମାନାନଙ୍କ ଉପରେ ଆଉ।
ହ୍ୟାଲୋ।
ହଁ ମୁଁ କହିଲି ତମେ ସାଙ୍ଗମାନଙ୍କ ଉପରେ ଆଗ ସୁଝିବ ତାହେଲେ ପାୱାର ଦିଆ ହବନି।
ନାଇ ନାଇ ମୁଁ ସାଙ୍ଗମାନାନଙ୍କ ଉପରେ କେବେବି ଏ ରାଗ ଶୁଝେଇବିନି ସାଙ୍ଗମାନଙ୍କ ଛାଡ଼ିିକି ବାକି ଜୋଉ ମାନଙ୍କ ଉପରେ ଅଛି।
ଠିକ ଅଛି ମ ମାନେ ଭଲ ଭଲ କଥା ସବୁ ଭାବୁଛନ୍ତି।
ହ୍ୟାଲୋ।
ହଁ ଆଉ କଣ କୁହନ୍ତୁ।
ଆଉ ମୁଇଁ ବି ଆପଣଙ୍କୁ ବାହାର ଦଉଛି।
ହୁଁ ହୁଁ।
ଆପଣଙ୍କୁ ଯଦି ଗୋଟେ ଇଲେକ୍ଟ୍ରିକ ଲାଇଟର ପାୱାର ଦିଆଯଏ ତାହାଲେ ଆପଣ କଣ କରିବେ କରେଣ୍ଟର ପାୱାର
କରେଣ୍ଟର ପାୱାର।
ହଁ।
କରେଣ୍ଟର ପୱାର ଯଦି ଦିଆ ହବ। ଏଇଟା ଭାରି କମ୍ପ୍ଲିକେଟେଡ଼ କୋଚିନ ହେଇଗଲା କରେଣ୍ଟଟା ମୁଁ କାହାକୁ ଦେବି? ଆଗେ ଆଗେ ଯୋଉ ନେତା ମନ୍ତ୍ରୀ ମାନେ ଯୋଉ ସବୁ କରପସନ କରୁନାହାନ୍ତି ଏ ଏମାନଙ୍କୁ ଗୋଟେ ଲେଖେ କରେଣ୍ଟ ଝଟକା ଦେବି।
ହଁ।
ତାପରେ ତାପରେ ସବୁ ଜେଲକୁୁ ଯାଇକି କ୍ରିମିନାଲ ମାନଙ୍କୁ ଝଟକା ଦେବି।
ଆଜ୍ଞା।
ହୁଁ। ତାପରେ ଆମର ଯୋଉ ଘୋରେ ଯୋଉ ଆମର ଯୋଉ ଏସି ଫ୍ରିଜଟ ଅଛି ଆକୁ ସୁ ଫ୍ରିଜରେ ଚଲେଇବି।
ଓ।
ମାଗଣା ମାଗଣା ଇଲେକ୍ଟ୍ରି ଆଉ ତ ମାସକୁ ଶେଷକୁ ଆଉ ଆସିବନି ବିଲ୍ ଫ୍ରିରେ ବଞ୍ଚିବୁ ଆଉ
ହଁ ମୁଁ ବି ରଖୁଛି ମୁଁ ମୋ ଆଡୁ କଲ କରୁଛି।
ହଁ ଠିକ୍ ଅଛି।
ହଁ ହଁ। ନାଁ କହିକିରି ଗଲେ ହଁ